ହାଲୋ! ହଁ କଣ କରୁଛ?
ଏଇ ଚାଲିଚି ଏଇ ପ୍ରେସରରେ ବସେଇମି ଦିଟା ସୁ ଚୁଲା ତ ସେ ତରକାରୀ ଟିକେ ହବ। ହବ। ରୁଟି ଟିକେ ହବ। ଚାର୍ ଟା ଚାଳିଶ ହେଲାଣି।
ତମେ ଏବେଠୁ ରୋଷେଇ କରିଦଲଣି ନା କଣ?
ହଁ ଆମର ତ ଶୀଘ୍ର ରୋଷେଇ ହୁଏ, ଶୀଘ୍ର ରୋଷେଇ ଶୀଘ୍ର ଖାଇବା।
ଶୀଘ୍ର ଶୋଇ ଦେବେ। ଶୋଇ ପଡୁଥିବ ।
ହଁ, ସେ ସାନ ଟା ଦଶଟା ଭିତରେ ଶୋଇପଡି଼ବ ଆଉ।
ଏବେଠୁ ରୋଷେଇ କରୁଛ, ମାନେ ତମେ ଶୀଘ୍ର ରୋଷେଇ ସାରିଦେଇକି ତମର ଟେ, ତମର ଜଞ୍ଜାଳ ଟା- ସାର୍ ସାରି ଦଉଛ ନାଇଁ ଟେନସନ୍ ଫ୍ରି ହଁ, ଭଲ ଆଉ। କଣ ରୋଷେଇ କରୁଚ? ଆମର ଖାଇବା ହଜମ ହେଇନି, ଗାଧୁଆ ବେଳର ତମର ରୋଷେଇ ହେଲାଣି ଆଉ।
ଏଇପା ଆମେବା ଆସିକି ଖାଇନୁ। ଏବେ ଖାଇନି ଉଠିଲୁ ଏବେ।
ଏବେ ଖାଇକି ଉଠିଲ।
ଆମର ଏଗାରଟାରେ ଖିଆ ସରିଥିଲା। ଏଇ ତିନିଟା ବେଳେ ଯୋଉ ଖାଆନ୍ତି! ସେଇ ଖିଆ ଟା ଖାଇଲି ଏବେ ଆଉ।
ତିନିଟା ବେଳେ ଯୋଉ ଆଫ୍ଟରନୁନ୍ ଫୁଡ଼।
ହୁଁ ହୁଁ।
ଆ ହାଁ ହାଁ। ଭଲ ନା ମଧ୍ୟାହ୍ନ ଭୋଜନ ତିନିଟା ବେଳେ ଖାଇଲ ନା କଣ?
ହଁ।
ଆଉ ଏ
ସକାଳେ ଆମର, ଆମର ଏଟା ଦିଥର ଏଟା ଆମର ଦି ଥର ଦି ଥର ଖିଆ ଗଲା।
ଦିଇଥର ଖିଆ ହେଲାଣି। ଏଟା ତିନି ନମ୍ବର ଥର ପାଇଁ ରୋଷେଇ କରୁଛ ରାତି ପାଇଁ।
ରାତିପାଇଁ ରାତିପାଇଁ ରୁଟି ଟିକେ ଛୋଲା ଟିକେ ହବ ତ! ଚଣା ସୋଲା
ସନ୍ଧ୍ୟା ବେଳେ ଖାଇବନି ନା କଣ?
ହୁଁ।
ଓହୋ ତିନିଟା ବେଳେ ଟିକେ କଣ ଟିକେ ଖାଇଦିଅ ଆଉ।
ଆମେ ବି ସେଇ ସେମିତି ବା ସମାନ।
ଆମର ଶୀଘ୍ର ଖିଆ ନା ଆମର ସକାଳୁ । ଶୀଘ୍ର ଖାଇ ଦଉଛୁ ମାନେ ବାପାଙ୍କର ଦେହ ଭଲ ନାହିଁ ନା
ହଁ ହଁ ହଁ।
ଆମ ଟାଇମ୍ ଟୁ ଟାଇମ୍। ଏଗାର ଟା ରେ ବାପା ଖାଇ ପଡ଼ି ଥିବେ, ଆମେ ସେଠି ବସିକି ଖାଇଦଉ। ପୁଣି ଶୋଇ ଖାଇ ଦେଇକି ଶୋଇପଡି଼ବୁ ହେଲା। ସେଇଥି ପାଇଁ।
ଓହୋ। ପୁଅ, ଝିଅ।
ହଁ ମୋର ପୁଅଟେ ଆଉ ଆମର ଝିଅ ଟେ ଆଠ ଦଶ
ହଁ। ଓ ପୁଅ ଟେ, ତାଙ୍କର ଝିଅ ଟେ କୋଉଲ କହିଲ ନାଇଁ। ହଁ, ହେ ଶୀଘ୍ର ଖା
ଆପଣଙ୍କର ଯୋଉ।
ଆ ମୋର ଗୋଟେ ଝିଅ ବଡ଼ଟେ ଝିଅ ଆଉ ଛୋଟ। ଛୋଟ ପୁଅ ପୁଅ ଛୋଟ ବଲେ କଣ ବଡ ହେଲେଣି ବା ପୁଅ ତୃତୀୟ ପଡ଼ୁଛି। ଝିଅ ଅଷ୍ଟମ ପଡ଼ିଲାଣି। ପୁଅ ଦେହ ଆଜି ଭଲ ନାହିଁ।
ଆଉ କଣ ହେଇଚି।
ତାପରେ ତାର ଗୋଟେ ଉମ୍- ହୁଁ ଗେଟ୍ ପାସ୍ ଗୁଟେ ଦେଇକି ତାକୁ ଆମେ ରହୁଛୁ ଜୟପୁରରେ।
ଏବେ ଆମର କେନ୍ଦ୍ରୀୟ ବିଦ୍ୟାଳୟରେ ପୁଅ ଟା ପଢୁଛି ତ ପୁଅ ପଢୁଛି କେନ୍ଦ୍ର ବିଦ୍ୟାଳୟରେ ସେଠୁ ସିଏ ତାର ଦେହ ଭଲ ଲାଗେ ଲାଗିଲ ବାନ୍ତି ବାନ୍ତି ଲାଗିଲା ଦି ଥର ଭଳିଆ ବାନ୍ତି କଲା ତାଙ୍କର ସାର୍ ଫୋନ କଲେ ତାକୁ ବାନ୍ତି ହଉଛି ଆସିକି ନେଇ ଆସ ମୋର ସାର୍ ନଥିଲେ ଆଉ ଜଣଙ୍କ ଆଉ ଜଣେ ଷ୍ଟାଫ ତାଙ୍କ ହାତରେ ଗେଟ୍ ପାସ୍ ଦେଇକି ପଠେଇଲୁ ମେଡିକାଲ ନା ମେଡିକାଲ ନିଆ ହେଇନି ସିଏ ସୋଇ ତ ବାନ୍ତି ଲାଗୁଛି ଔଷଧ ଦିଆ ହେଲା ଖାଇଲା ଏଇ ଯୋଉ ମ୍ୟାଗି ଚାଉମିିନ ମାନେ ଟିକେ ଖାଇଦଉନାହାନ୍ତି
ହଁ ସୋ ଦେଉଛନ୍ତି ସେଗୁଡ଼ା ଭଲ ଜିନିଷ ନୁହଁ
ହ ଦେବାକୁ ପଡିବ ସେଇଟା ସେମାନେ ଗୋଟେ ଟାଇମ ଟେବୁଲ କରିଦେଇଛନ୍ତି ହେଲା ଆମେ ଅମଙ୍କ ଦିନରେ ଗୋଟେ ଆମେ ସପ୍ତାହରେ ଗୋଟେ ଥର ଖାଇବୁ ହିଁ ଖାଇବୁନ
ଓହଃ ହଁ ସେମତି ଗୋଟେ ଗୋଟେ ସ୍କୁଲରେ ସେମତି ନିଅ
ସ୍କୁଲରେ କିଛି ଦେଇନାହାନ୍ତି ସ୍କୁଲ ରେ କହୁଛନ୍ତି ତମ ଚାମିନ କରିକି ଦିଅ କମ ତେଲରେ ଘରୁ କରିକି ଦେଲେ ଦିଅ ଦୋକାନ ରୁ କିଣୁନି ଆମେ ତ ଦୋକାନ ରୁ କିଣୁନୁ ଘରୁ କରିକି ଦଉଛୁ ତଥାପି ଛୁଆ ବର୍ଷା ଖରା ବର୍ଷା ହଉଛି ନା ପାଗ ଚେଞ୍ଜ ହେଇଯାଉଛି ଏବେ ହେଇ ବର୍ଷ ଏବେ ହେଇ ଖରାପ ପାଗ କରିଛି ରାତି ହେଲେ ପୁରା ଜୋରରେ ବର୍ଷା ବିଜୁଳି ଘଡଘଡି ହେଇକି ବର୍ଷା ହଉଛି। ହେଲା ଗୋ ଟେମ୍ପରେଚର ଚେଞ୍ଜ ହେଇଯାଉଛି। ବଡି ଟେମ୍ପରେଚର ବି ଚେଞ୍ଜ ହେଇଯାଉଛି ଆଉ ଏମାନଙ୍କୁ ଖାଦ ଖାଦ୍ୟ ହଜମ ହଉନି ଖାଦ୍ୟ ହଜମ ନ ହବା ଯୋଗୁ ଏଇ ଯୋଉ ପରିସ୍ଥିତି ହଉଛି ଗ୍ୟାସ୍ ହଉଛି ଦେହ ଭିତରେ ପ୍ରବଳ ମାତ୍ରାରେ ହୁଁ ବାହାର ଜିନିଷ ତମେ ସେମାନେ ଯେତେ ଯେ ହେଲେ ବି ଖାଇବେ ଘର ଜିନିଷକୁ ନାକ ଟେକିକି ପଳେଇବେ
ହଁ ଗ
ହୁଁ ଛୁଆଙ୍କର ବେଶୀ ବାହାରିଆ ଜିନିଷ ପ୍ରତି ବେଶୀ ଆକର୍ଷ ତ ତମେ ଘରେ ସବୁ କଣ କରିକି ଦିଅ? ନା ତମେ ଏମିତି ବାନ୍ତି ଫାନ୍ତି ହେଲେ ଘରେ କଣ କରିକି ଦିଅ?
ହୁଁ ନାଇଁ
ନର୍ମାଲ ଭାତ ଦିଅ ଅଳ୍ପ ଟିକେ ଆଳୁ ଫଳୁ ଭର୍ତ୍ତା କରିକି ଦିଅ।
ଭାତ ଦ ସେ ଆଳୁ ସିଯା କୋଉଁ ଆଳୁ ପ
ହଁ ହଁ ଆଳୁପୋଡ଼ା
ମାଛ ଦଏ କିନ୍ତ ମାଉସ ସେ ବେଶୀ ଖାଏନି ମୁଁ ଯୋଉ ଦିଏ ମାଉ
ଓହୋ।
ଯେ ତମର ଛୁଆ ଛୋଟ
ହଁ ଛୋଟ ଏଇ ଦିବସରାଳ ହବ ବା। ଏଇ ଅଗଷ୍ଟ ଛଅରେ ତାକୁ ଦି ବର୍ଷ ହଉଚି।
ଅଗଷ୍ଟ ମାସରେ ଜନ୍ମ ହେଇଚନ୍ତି ନାଇଁ? ହୁଁ ଆଉ ତାଙ୍କର ସବୁ ଜନ୍ମଦିନ
ଆମ ଝିଅ ଟା ଗଲାଣି ସ୍କୁଲୁ ହଁ।
ଆଃ।
ଆମ ଝିଅ ଟା ଯଉ ନିଏ ସିଏ ତା ନିଏନା ନା ଆମର ଷୋଳବଲା ଆ ଯଉ କରିଦବ ସେଟା ଯୋ ସତ୍ୟବାରଣ ପୂଜା ସେଟା ନାହିଁ। କି ଜମ ଯଉ ମାନେ ଯଉ କେକେ ଫେକ କାଟନ୍ତି ଆମ ଏକାଶରେ ରୁଝେଇ ଦେଇଛୁ ଏକା ସହ ଆର ସେ ଯଉ ଏକା ସାଙ୍ଗରେ ପୁଅର ଉଠେଇ ଦେଇ ଆଉ କୁଶଳ ଗଲା ନାହିଁ ଆମର ଆଣିଥିଲେ ଯେ ନାହିଁ ଆମର। ଏକାଶୀ ରେ ଆମର ସେଇ ଏକୋଇସିଆ ଦିନ ଉଠେଇ ଦେଇଚୁ ସତ୍ୟନାରାୟଣ
କରିଦେଇଚ ଷୋହଳ ପୂଜା କରିବ ବୋଧେ?
ନା ଆଉ କେହି କରିବୁ ଛୋ ବଡ ହବ ଜଦି କରବ ଆଜିକାଲି ତ ଚାଷ ଗଡ ବଡ ହେଲେ କହିବ ମୁଁ କରିବି ନା ଶୋଳ ପୂଜା।
ଦେଖିବା ହେତେବେଳକୁ ଆଉ ମନ୍ଦିର ବୋଳା
ହୁଁ ଏଇଟା ସବୁଠୁ ଭଲ ବା ମନ୍ଦିର ଯିବ। କୋଉଠି କିଏ ଗରିବ ଥିବ ତାଙ୍କୁ ମୁଠେ କଣ ପଇସା ଟିକେ ଦବ ଖାଇବେ।
ଆ ସବୁ ବାହରେ ମାନେ କହିଲା, ମୁଁ ତ ବାହାରେ ରହିଲି। ଆଉ ମୋର ତ ସେମିତି କିଛି ନାହିଁ ଆଉ। ମୁଁ ତ ଘରେ ରହିପାରିବିନି। ଆଉ ସେ ଆପଣ ଠିକ ନାହିଁ ନା ବାହରେ ରହିବି କି ଏ ଘର
ଘରେ ହଁ।
ଭଁ ଏଥିିନେ କେମତି କଲୁ ତୁଯେଟା ଗାଁ ରେ ହଁ ବା ବାହାରେ ସିନା ମନ୍ଦିର ସତ୍ୟନାରାୟଣ ପୂଜାରେ ସିଏ ରହ ହିବା ଦରକାର। ଆଉ ଲୋକ ଲୋକ ଆସିପାରିବେ, ସିଏ ସିନା ରହିବା ଦରକାର।
ହୁଁ ହୁଁ।
ବସିବ ନା ସତ୍ୟନାରାୟଣ ପୂଜାରେ ଆଉ ସିଏ ଯଦି ନଥିବ, ଛୁଆ ଯଦି ନଥିବ ପୂଜା କାହା ପାଇଁ କରିବ? ହଁ ପୂଜା କାହାପାଇ କରି ଛଆଦିନ ଥିବ ଏବେ ରଖିଲି ନାଇଁ
ହଁ ସେଇଟା ଭଲ ସବୁଠୁ ଭଲ। ସବୁଠୁ ଭଲ ଟାଉନରେ କହନି ବିଭିନ୍ନ ପ୍ରହସନ ତମର ବା ବାଡେ ତମର ଛୁଆଙ୍କର ବାର୍ଥଡେ କର। ଅନ୍ୟ ଛୁଆଙ୍କର ବାର୍ଥଡେ କର ସେମାନଙ୍କୁ ରିଟର୍ଣ ଗିଫ୍ଟ ଦିଅ। ଘରକୁ ଡାକ ଦୁନିଆ ଜିନିଷ ବନାଅ ଦିଅ କର। ଯେତେ ଭଲ ସେତେ ଟେନସନ ବି ଲାଗେ।
ଆମର ଏଠି ପାଖରେ ଏଇଟା ଆଖପାଖରେ ବି ସେତିଆ ମାନେ ତମ ଛୁଆକୁ ଡକିବ ନା ତା ଦେ ଡାକେ ପୁଣି କଣ ହ
ତା କ ତାପରେ ସବୁଠୁ ବେଶି ଟେନସନ ଲାଗି କଣ ଗିଫ୍ଟ ଦେବୁ। ଗିଫ୍ଟ କଣ ଦେବୁ ସେଇଟା ଟେନସନ।
କେବେ ଗାଁ ଗହଳିରେ କଣ ଖାତରେ ଖାତାରେ ପେଣ୍ଡ ଦେଇଇ ଏଇ ଗାଁ ରେ ଟେନସନ ନାହିଁ। କିନ୍ତୁ ସି
ଗାଁରେ ଟେନସନ ନହିଂ କମ୍ପାସ ବକ୍ସ ଟେ ଦେଇଦେଲ କି ୱାଟର ବୋଟଲ ଟେ ଦେଇଦେଲ କି ଟିଫନ୍ ବକ୍ସ ଦେଲ କି ଡ୍ରେସ ନେଇକି ଦେଲ ଏଟେ କୋଉଜି ପରା ସେ ଗାଁ ରେ ସବୁ ଚଳିଯିବ।
ହଁ ଏମାନେ କିଂନ୍ତୁ
ଦେବାର ଅଛି ତମେ କୋଉ ଭଳିଆ ଲୋକଙ୍କୁ କୋଉ ଭୁଳିଆ ଦେବାର ଅଛି ଏଇତେ ଜିନିଷ ହୁଏ ପ୍ରୋବ୍ଲେମ ବେଶୀ ଆଉ ଟାଉନ ରେ ଆଉ ଗାଁ ଭିତରେ ପାର୍ଥକ୍ୟ ଏଇଟା ଆଉ। ଟାଉନରେ ଆମେ ମାନେ ଯୋଉ ବାୟୁ ନଉ ଚୁ ଆମର ଯୋଉ ବାୟୁ ଚାଳ ହଉଛି ନିଶ୍ୱାସ ପ୍ରଶ୍ୱାସ ନଉ- - ଆମେ କେତେ ଖରାପ ଜିନିଷ ନଉଛୁ। ଦୁନିଆ ଗା ଏ ମଟର ଚାଲୁଛି ତଳ ତଳ କାରଖାନା ଚାଲୁଛି। ବହୁତ ପ୍ରଦୂଷଣ ଏଇ ଯୋଉ ଜରି ଫରି ମାନେ ସବୁ ପୋଡିକି ଖାଦ୍ୟ ମାନେ ସବୁ ପଚାସଡା ଜିନିଷ ପୋଡିକି ପ୍ଲାଷ୍ଟିକ ପୋ ଡିକି ଯାହା ହଉଛି
କନ ହଁ ସହର ବଜାରରେ ସେଇ ମାନେ ସେଇ ଅସୁବିଧା
ହୁଁ ଗାଁ ମାନଙ୍କୁ ଦେଖିବ ଏତେ ମାଛି କି ଏତେ ମଶା ନଥିବେ।
ମାନେ ଗଛପତ୍ର ବି ନାହିଁ ସହର ବଜାର ରେ
ପତ୍ର ଲଗେଇଲେ ବି ତମର ଜାଗା ଥିଲେ ତ ଗଛ ଲଗେଇବ ତମର ତ ଘର ହେଇଯାଇଥିବ।
ସେ ସବୁ ତ ଘର ଚାଲିଲାଣି ଯେଗା ଟ ନାହିଁ ଗଛ ଲଗେଇ ବା ପାଇଁ।
ହୁଁ ବିଲ୍ଡିଙ୍ଗ ଉପରେ ବିଲ୍ଡିଂ ଲୋକ ବାଡେଇବେ ଗଛ ଲଗେଇବେନି ଗଛ ଲଗେଇଲେ ବି କୋଉଠି ଲଗେଇବେ ଜାଗା ଥିଲେ ତ ଲଗେଇବେ। ଗଛ ଲାଗି ବି ମାଟି ଦରକାର ନା ମାଟି କାହିଁ ସିମେଣ୍ଟ ତ କରିଦେଇଥ ବ ଚାରେ ଗଛ ଲଗେଇବେ କାହିଁ ସିମେଣ୍ଟ କରିଦେଇଥିବେ ସେ ଚି ଚାରିଆଡେ ଆଉ କୁଆଡେ ହବ କୁହ
ହଁହୂ
ଟାଉନରେ ଖାଲି ସୁବିଧା ତମେ ଭାବିବ ସୁବିଧା ସବୁ
ଆଜି କାଲି କଣ ପକାର ସକା ଘର ହେଲା ଆଉ ଗଛ କୁଅ ଡୁ ଆସି
ସିମେଣ୍ଟ ତ ଚାରିଆଡେ ହେଲା ଗଛ କୁଆଡେ ହବ କୁହ? ଆଉ ତମର ସେ ହସ୍ପିଟାଲ ସେଥିପାଇଁ ଟାଉନ ର ହସ୍ପିଟାଲ କାହିଁକି ନା କିଛି ତା ସୁବିଧା ନାହିଁ ଲୋକ ଘ ଘରେ ପଡିବା ହସ୍ପିଟାଲ ଯିବେ ଆଉ ଗାଁ ମାନଙ୍କୁ ସେ ଟେନସନ ନାହିଁ ନା ଗାହାର ପରିବେଶ ମିଳୁଛି କି କାହାକୁ? ଗାଁ ପରିବେଶ ମିଳିବା ଟା କଷ୍ଟ ଆମେ ବି ହେଇଗଲୁଣି ପାଠ ପଢା ସୁବିଧା ସବୁ ସୁବିଧା ହଉଛି ବୋଲି ରହିଯାଉଚୂ ଟାଉନରେ
ଗାଁ ଗାଳି
ତମେ ତ ହେଲେ ରୋଷେଇ ଏବେ ଉଦୟ ଷ୍ଟାର୍ଟ ହେଇଗଲାଣି ହାଲୋ। ହାଲୋ।
ହଁ ହାଲୋ ହଁ କୁହନ୍ତୁ।
ହ୍ୟାଲୋ।
ହଁ ହାଲୋ ଶୁଭିଲା ନା?
ହୁଁ ମାସ୍
ହୁଁ କୁହନ୍ତୁ।
ଶୁଭୁ ନଥିଲା।
ଏଠି ମୋର ଗୋଟେ
ହଁ ଶୁଭୁ ନାହିଁ କଣ ପାଇଁ ତମକୁ।
ଏଯେ ଟାୱାର ପଳେଇଥିଲା।
ଓ ହୋ ହଁ ହଁ ଏବେ ଶୁଭିଲା। ତମର ତାହେଲେ ରୋଷେଇ ଷ୍ଟାର୍ଟ ହେଇଗଲାଣି?
ରୋଷେଇ ଷ୍ଟାର୍ଟ୍ ହେଇ ପୁଅଟା ସୋରିଷ ଦିଟା ପ ପକେଇ ଦେଲା ଯେ ଡବାଟା ଖୋଲିକି ତାକୁ ଦିଟା ପୁଣି ପୋ ସେ ଚଗଲା ହଉଛି ଏଇନା ଲୁଣ ମେଞ୍ଚେ ଢାଳିଦେଲା ରୋଷୋ ସୋରିଷ ଗୁଡାକ କେମିତି ଢାଳିଦେଲା। ଖାଲି ସବୁ ଡବା ଖୋଲି ଦଉଛି ଢାଳି ଦଉଛି ସବୁ ଜିନିଷ, ସବୁ ଡବା